ହାଲୋ। ମୋ କଥା ଶୁଭା ଯାଉଛି। ହାଲୋ।
ଶୁଭା ଯାଉଚି।
ହଁ କଣ କରୁଚ? କଣ କରୁଚ?
ଏମିତି ଅଛି ଷ୍ଟୁଡିଓ ରେ ଆଉ। ଆପଣ କଣ କରୁଛନ୍ତି?
ନା ମୁଁ ବି କିଛି ନାଇଁ ଏମିତି ଘରେ ଅଛି ଆଉ।
ଆଚ୍ଛା ହଁ ଗରମ ହଉ। ଚି
ଉହୁଁ ହଁ ଏଇ ପଟେ ବି ଗରମ ହଉ।
ଆପଣଙ୍କର ସେଇଆଡ଼େ ଗରମ ହଉଛି? ଆଛା।
ଆଉ କଣ ସବୁ ଖିଆ ପିଆ ସରିଗଲାଣି।
ଆଁ ହା ସୁବୁ
ମୋ କଥା ଶୁଭୁନି କି?
ହଁ କୁହନ୍ତୁ।
ହଁ ଶୁଭିଲା କୁହନ୍ତୁ।
ଆପଣ ତାହାଲେ ଷ୍ଟୁଡିୟ କରି। ଆପଣ ତାହାଲେ ଷ୍ଟୁଡିୟ କରିଛନ୍ତି।
ହଁ ହଁ ହଁ।
ଓହଃ କି ଷ୍ଟୁଡିୟ ଫଟୋ ଷ୍ଟୁଡିୟ ନାଁ କଣ?
ହଁ ହଁ ଆମର ଫୋଟୋ ଷ୍ଟୁଡିଓ ମାରା ହେଇ। ଫଟୋଡିଓ ଅଛି ଫଟୋଗ୍ରାଫି ଭିଡିଓଗ୍ରାଫି କରାଉଛି ଆମେ
ଓହୋ ହୋ ଏ ବାହାଘରରେ ଯୋଉ ଭିଡିଓ ଫିଡି ହୁଏ ସେ ଯା ସବୁ କରୁଥିବେ ନା।
ହଁ ବାହାଘର ଭତଘର ରିସେପସନ ପାର୍ଟି ଫଙ୍କସନ ସବୁ କର ଅଛି।
ହଁ ହଁ ହଁ। ମାନେଁ ତମ ତମେ ସବୁ ଲୋକମାନୋନ କେମିତି ବା ହନ୍ତି ତମେ ସବୁ ଜାଣିପାରୁଥିବ ନା କେମିତି କଣ ତାଙ୍କର ରୀତିନୀତି ସବୁ ଜାଣିପାରୁ ଥିବ ନା
ହଁ ହଁ କୋଉ ମାନେ କୋଉ ରିଲିଜିନ ରେ କେମିତି ଅଲଗା ଅଲଗା ସବୁ ରୁହେ ନା ଅଲଗା ଅଲଗା
ହଁ ହଁ ହଁ। ସମସ୍ତଙ୍କର ଅଲଗା ଅଲଗା ଅଛି ଆଉ।
ହଁ ହଁ।
ହଁ। ଆଉ ଉ କେତେ କେତେ ପ୍ରକାର ବାହାଘର ଦେଖିଛନ୍ତି।
କେତେ ପ୍ରକାରର ସେଇଟା କଣ ଏମିତି କହିହବ କୋଉଟା ସୁଟିଂ ତ ଚାଲିଛି ଆମେ ତ ପ୍ରାୟ ସବୁ ଜାଣିଦେଲୁଣି ଏବେ କ କୋଉଟା ବୋଟେ କୋଉଟା କଣ ହବ? ଯୋଉଟା ବି ଯାହା କରୁଛୁ ଆଉ ସେଇ ଟା ସେଇ ହିସାବରେ ଆମେ ଜାଦେଲୁଣି ସବୁ ଆଉ କଣ ଆପଣଙ୍କର କାହାର ଅ ଅଛି କି ବାହାଘର।
ନାଇଁ ନାଇଁ ବାହାଘର କାହାର ନହିଁ ଯେ ଏମିତି ହିଁ ପଚାରିଲେ ଆଉ।
ହୁଁ ଆଛା। ହଁ ବାହାଘର ତ ଆମେ ସେମିତି ସବୁ କରୁଛୁ। ସବୁ ଜଣା ପଡିଗଲାଣି କେମିତି କଣ ହଉଛି। କଣ ନାାଇଁ ବୋଲି ଆମର ତ ନିତି ଦିନ କାମ ବଳିଆ ହେଇଯାଉଛି ସେଇଟା ସିଜନ ରେ ତ ଡେଲି କାମ ରହୁଛି। ଆଉ ସିଜନ ଅଫ ରେ ଟିକେ ଅଫ୍ ରହୁଛି ଆଉ କାମ। ହଁ ନାଇଁ ବନ୍ଦ ରହୁଛି ଆଉ।
ହଁ ହଁ ହଁ ହ।
ଗୁା ହଉଛିିଜନ ଉପରେମତି ବାଡେଟେ ଏଗୁଡା ପ୍ରି ୱେଡିଂ ହେଇଯାଉଛି। ଏଇଗୁଡାକ ଆମେ ସୁଟ୍ କରିଦଉଛୁ ସେ ଟାଇମ ରେ ବସିକି ଠଇଥିବ ସିଜନ ରେ ତ ଅ ସିଜ ବ ବସିକି ସବୁ ଏଡିଟ କରିକି କ୍ଏଣ୍ଟ କ ଦିଆ ହଉଛି ସବୁ।
ଆଚ୍ଛା ଓ ହୋ ହୋ ହୋ ହ ମେ ତମର ପୁରା ପ୍ୟାକେଜ ଅଛି ନା କଣ ବାହାଘର ର ଗୋଟେ ପ୍ୟାକେଜ ର
ହଁ ହଁ ଆମର ସେମିତି ସବୁ ପ୍ୟାକେଜ ରୁହେ ନା ସବୁ ଆମର କେଜରେ ଯ ଟ୍ରାଡିସନାଲ ଯିବ ସିନେମାଟିକ ଯ କ୍ୟାଣ୍ଡିଡ ଯିବ ଏଗୁଡା ଫଟୋଗ୍ରାଫର ଗୋଟେ ଗୋଟେ ମାନେ ସିନେମାଟୋଗ୍ରାଫି ଗୋଟେ ଅଲଗା ସେ ତାର ଭିଡିଓ ପାଇଁ ଅଲଗା ରହିବ ସିନେମାଟୋଗ୍ରା ସେଥିପାଇଁ ଗେବ ସବୁ ଲାଇଟ ଗୁଡା ୟୁଜ ହବ।
ଆଚ୍ଛା ଆଚ୍ଛା ଆଉ ସବୁ ସବୁଥିପାଇଁ ଅଲଗା ଅଲଗା ଜିନିଷ ଅଛି ନା।
ଯଦିଟା ଭିଡିଓ କାମେ ୟଜ ହଉଛି ସେଇଟା ଏଜ କରିହବନି ସିନେମାଟ ପାଇଁ ଅଲଗା ଅଲଗା ଲ କରିବା ପାଇଁ ଦରକାର ତାପରେ ଲାଇଟିଂ ଦରକାର ଗିମ୍ବଲ ଦରକାର କାରାର ଏଗୁଡା ସବୁ ୟୁଜ ହୁଏେ ଲୁକ୍ ପାଇଁ ତାକୁ ଲାଇଟିଙ୍ଗ ପ୍ରପର ୱେ ରେ କରାଯାଏ।
ଆଚ୍ଛା ଆଚ୍ଛା ଆଚ୍ଛା।
ହ ଆଉ ହଁ ଆଉ କ୍ୟାଣ୍ଡିଡ଼ ବା ଫଟୋଗ୍ରାଫର ରହିବ ସେ କହିକି ଗୋଟେ ରହିବା ବା ଭିଡି୍ରାର ରହିବେ ଫଟୋଗ୍ରାର ରହିବେ ସିନେମାଟିକ୍ ଓ ଓ ଫୋଟୋଗ୍ରାଫିକ କରିବ ସେ ତାର ଅଲଗା ସେମିତି ସବୁ ରହୁଛି ଆଉ। ସେଇ ହିସାବରେ ବଜେଟ ରହୁଛି ଅଲଗା ଅଲଗା ସବୁ
ଓ ହୋ ହଁ ସବୁଥିର ଅଲଗା ଅଲଗା ବଜେଟ୍ ପାଛିିବା
ଅଲଗା ଅଲଗା ବଜେଟ ସବୁରେ ଅଲଗା ଅଲଗା କାମ ତାପରେ ମାନେ ଅ କୋଉଟା କେମିତି କଣ କାମ ଦେଖିକି ନେବ କେତେ ଦିନ ଲାଗିବ କଣ ସେଇ ହିସାବରେ ନିଆ ହଉଛି ନହେଲେ ପର ଡେ ହିସାବରେ
ହଁ ହଁ ହଁ ହଁ ହଁ।
ହଁ ସେଇଟାରେ କଣ କଣ ୟୁଜ କବ କ୍ୟାମେରା ସେଇ ହିସାବ ବି ହୁଏ।
ହଁ ଅ ଆଉ ତ ଖାଲି ତମ ଟାଉନ ରେ ହଉଛି ନା ମାନେ ଗାଁ ପାଖାପାଖି ଯେତିକି ସବୁ ଅ
ଟାଉନ ରେ ବି କରାହଉଛି ସେ ଗାଁ ପାଖା ପାଖି କରାହଉ ଛି ଏଠି ଆଉଟପ ଡିଷ୍ଟିକ କରାହାଉଛି ପିଲାମାନେ ବେଳେବେଳେ ତ ଆଉ ଷ୍ଟେଟ ବିଜ ଦୋଉଛନ୍ତି କାମ କରିକି ଆସୁଛନ୍ତି।
ଓହୋ ଅ ତାହେଲେ ସବୁଆଡେ ଅଛି ନା?
ହଁ ସବୁଆଡେ କରାହଉଛି ତା ଗଭଣମେଣ୍ଟ ପ୍ରୋଗ୍ରାମ ଗୁଡା କରାହ ଯେ ବାଟେ କରାହଉଛି ବାଟେ ହେଲେ। ତାପରେ ପୁଣି ବ୍ରତ ଯଦି ହଉଛି ବ୍ରତ କରାହାଉଛି। ଏବେ ତ ସବୁ ସିନେମା ଠିକ କାମ। କରୁଛନ୍ତି ସବୁ ସିନେମାଟିକ କାମ ହଉଛି।
ହଁ ହଁ ହଁ।
ଇନଭିଟେସନ କାର୍ଡ ପ୍ରିଣ୍ଟ କରାହଉଛି।
ଓୋ ତାହେଲେ ସବୁ ଟାଇପ ର ଆପଣ କରିଛନ୍ତି।
ହଁ ସବୁ କରା ହଉଛି।
ଆଚ୍ଛା ଆଚ୍ଛା ଆଚ୍ଛା।
ଗୋଟେ ଗୋଟେକଜ ଟା ରହିବ ଆ ସବୁ ମିଶିକି ଗୋଟେ ଜାଗକେଜା ରହିଯିବ ତ କିଏ କୋଉକେଜ ନଉଛନ୍ତି ଲୋକ ବଜେଟ ଦେଖ। କି ନା ସେ ତାଙ୍କ ପକେଜ୍ ନେଉଛନ୍ତି ସେ ହିସାବରେ ସେଇଟା ଆଉ।
ଆଚ୍ଛା ଆଛା ଆଛା ସେଇଠି ସବୁ ଯୋଉ ମେହେନ୍ଦୀ ହଲଦି ରିସେପ୍ସନ ବିଧ ସବୁ ଯାକ ମିଶିକି ପେକେଜ ରହୁଛି ନା। ସବୁଦିନର ପ୍ରୋଗ୍ରାମ ମିଶିକି ରହୁଛି କଣ କହିଲେ?
ସବୁ ପ୍ରୋଗ୍ରାମ ର ସୁ ଖାଲି ଆମର ରହୁଛି ହେଲେ ଆପଣ ଯଦି ପେକେଜ୍ ତ
ଆମର ଲାଇନ ରହିଲା ଆମର ହି ବାଲା ରହିଲେ ଆମରଡି ରହିଲେ ତ ସେଇଆ ଗୋଟେ ବପାର ରହିବ।
ଆଚ୍ଛା ଆଚ୍ଛା ଆଚ୍ଛା। ନାଇଁ ନାଇଁ ସୁଟ ପାଇଣ୍ଟ ଯାହା ହଉଛି ସବୁ ପ୍ୟାକେଜରେ, ଉପରେ ସବୁ ମିଶିକି ଥାଉଛି ନା
ସୁଟ ର ପ୍ୟାକେଜରେ ମେକପ୍ ତାପରେ କଷ୍ଟ୍ୟୁମରେ ଆଉ ଗୋଟେ ପ୍ୟାକେଜରେ ହିଁ ଫ୍ରି ୱେଡିଙ୍ଗ ର ସବୁ ସେଗୁଡା ଯାଉଚି ଲୋକେସନର ସବୁ। ଡକୋରେସନ୍ ଏଡିଟିଂ, ରୁଟ୍ ସବୁ।
ଓ ଡେକୋରେସନ କରୁଛନ୍ତି ତାହେଲେ।
ଡେକୋରେସନ୍। ସେଟା ଆମର ସବୁ ପ୍ରି ୱେଡିଙ୍ଗ ସୁଟ୍ ପାଇଁ ସବୁ ଅଲଗା ଅଲଗା ସବୁ ସେଟ ଗୁଡା ଅଛି ତ ସେଇଟା ବୁକ୍ କରାହେଉଛି।
ଓ ହୋ ହୋ ହୋ ହୋ,
ହଁ ହଁ, ସେଇ ଲୋକେସନ ଯୋଉଟା ରହୁଛି ସେଟ ଟା ସେମାନେ ହିଁ ଦିଅନ୍ତି ଯାହା ଦରକାର ସେ ରେଣ୍ଟ୍ ଦିଅନ୍ତି ଆଉ ତାଙ୍କର ଜାଗା ବି ସେ ଭିତରେ ଗୋଟେ ସେଟ ଭିତରେ ବହୁତ ସାରା ସେଟ ମିଳିଯିବ ଯେମତି ଏବେ ଯଦି ଗାଁ ଦର ଗାଁ ବାଲା ପାଇଁ ଗାଁ ଲୋକେସନ ମିଳିଯିବ ଟାଉନ ବାଲା ମିଳିବ ହପିଟାଲ କହିଲେ ହସ ହୋଟେଲ ଲୋକେସନ୍ ମିଳିବ।
ଆଛା ଆଚ୍ଛା ଆଛା ଆଉ ଯୋଉ ଲୋକେସନ ତମର ସୁଟ କରିବାର ଅଛି ସେ ଲୋକସନ ନାଇ,
ହଁ ଯେହେତୁ ଗୋଟେ ବହୁତ ସୂନ୍ଦର ସୁନ୍ଦର ସବୁ ସଜେଇଥିବେ ସେଟ ଗୁଡା ହଁ କଲରଫୁଲ ଘର ଭଡା ମି଼ଳିଯିବ। ଓଭର ବ୍ରିଜ ମିଳିଯିବ ମାନେ ଯଦି ଯେମତି ଗୋଟେ ନଦୀ ଟାଇପ ର ଦରକାର ତ ସେଟା ବି ମିଳିଯିବ।
ଓହୋ ମାନେ ସବୁ ଆଭେଲେବୁଲ ଥିବ।
ହଁ ସବୁ ଥିବ ସେଇ ଭିତରେ ହଁ ମୁ ଗୋଟେ ବହୁତ। ସୁନ୍ଦର ଲାଗିବ ସେ ବି ସମସ୍ତେ ଶୁଟସେମିତି କରୁଛନ୍ତି ଆଉ ତାପରେ ସରିଲା ଆଉ ଏବେ ଆଉ ଆଉଟଡୋର ବେଶୀ ଯାଉ ନାହାଁନ୍ତି ଲୋକ ଗୋଟେ ଜାଗାକୁ ଯାଉଛନ୍ତି ସେଇଠି ସବୁ ଲୋକେସନ ଦିଆଯାଉଛି ତାଙ୍କୁ।
ଓହୋ ହୋ ନହେଲେ ଅଲଗା ଅଲଗା ଯିବାକୁ ଜାଗାକୁ ଯିବାକୁ ପଡୁଥିଲା ନା ଏବେ ଗୋଟେ,
ଆଗରୁ ଅଲଗା ଅଲଗା ଯିବାକୁ ପଡୁଥିଲା ଏବେ ଗୋଟେ ଜାଗାରେ ମିଳିଯାଉଛି। ତାପରେ, ମ୍ୟୁଜିକ ଭିଡିଓ ଗୁଡା ବି ସବୁ ଏବେ ସେଇଠି ହିଁ ସୁଟ୍ ହେଇଯାଉଚି ସେମତି ଲୋକେସନ ରେ ସବୁ ସେଟ
ଓ ହ ହ ହ ଆଚ୍ଛା ଆଚ୍ଛା। ଆଛା,
ହଁ ଆଉ, ବାର୍ଥଡେ କି ନହେଲେ ଯଦି, ଆ ବ୍ରତର କରାହଉଚି ତାହେଲେ ସେ ତାଙ୍କର ବି ଅଲଗା ଅଲଗା ସେଟ ସବୁ ମିଳିଯାଉଚି ସେଠି।
ଓହୋ ବାହା ଗଞ୍ଜ ବାଡେ ବ୍ରତ ସବୁ ଥିବା ମିଳି ନା।
ହଁ।
ଜିନିଷ ପାଇଁ ତାଙ୍କର ସେ ଠିକ ଥାଉଚି ତମେ ଖାଲି ବୁକ୍ କରିକି ଯିବ ଆଉ।
ହଁ ନଦି ନାହିଁ ତମକୁ କେମିତି କଣ ସେଟ୍ ଦରକାର କହିଲେ ତମେ ଆଗରୁ ବନେଇବା ପାଇଁ ବି ତାଙ୍କୁ ଆଡଭାନ୍ସ ଦେଲେ ସେ ବନେଇବେ ସେ ସେଟ୍ ଟା
ଓହୋ ତାଙ୍କୁ କହିଲେ ସେମାନେ ତମକୁ ଯେମିତି ଦରକାର ସେମତି ବି ବନେଇ ଦେବେ। ଆଚ୍ଛା ଆଛା ଆଛା ଆଛା ହଁ ହଁ ହଁ ହଁ ହଁ। ଏମତି ସବୁ ଏତେ ସବୁ ଫାସିଲିଟି ମିଳିଯାଉଚି ଏବେ ନାଇକ ଆଗରୁ ତ ଏତେ ଫସିଲିଟି ନଥିଲା।
ନାଇ ଆଗରୁରେ ତ ଫେସିଲଟି ନ ନା ଏବେ ବୋହୁତ ସାରା ଫାସିଲିଟ ହେଇଗଲାଣି ଯେମିତି କ୍ୟାମେରା ଗୁଡା ବି ଆଗରୁ ତ ରିଲ ସବୁ ଥିଲା ଏବେ ସବୁ ଡିଜିଟାଲ ହେଇଗଲାଣି ବୋହୁତ ବଢିଆ ବଢିଆ ଲେନ୍ସ ଗୁଡା ବି ସବୁ ବାହାରୁଚି।
ହଁ ହଁ ହଁ ଏବେ ଫଟୋ ବି କେତେ କ୍ଲିୟର ଆସୁଚି, ଆଗରୁ ତ ଖାଲି ଫଟୋ ଏତେ ବି ସଫା ଆସୁନଥିଲା ଏବେ ସବୁ କ୍ୟାମେରା ଡେଭଲପ କଲାଣି ସେଥିପାଇଁ ସବୁ ଜିନିଷ ଧନ୍ୟବାଦ।
ଧନ୍ୟବାଦ ।